କଣ କରୁଛନ୍ତି?
ଏଇ ବସିଥିଲି ଖାଇକି। ହଁ ହଁ ଖାଇକି ବସିଥିଲି ଆଉ। ତମେ ଖାଇସାଇଲଣି?
ହଁ ଖାଇସାଇଲିଣିି ଆଉ ସକାଳ ତ ଆଜି ବର୍ଷା ଯେ ବର୍ଷା ଆଜି ରା ରାତିରୁ ବର୍ଷା ଲାଗି ରହିଛି ତ ଏଥି ପାଇଁ ଆଜି କହିଲେ ଆଜି ପକୁଡ଼ି ଦେଇ ପକୁଡ଼ି ଛଣା ତ ବାଇଗଣୀ, ପକୁଡ଼ି, ଆଳୁଚପ୍ ଏସବୁ ସକାଳେ ଛଣା ହେଇଥିଲା ଆଉ।
ଓ ହଁ ତମେ ଯା ସକାଳୁ ଖାଇ ପିଇ ସାଇଲଣି ଆଉ।
ହଁ ସକାଳ ଖାଇପିଇ ସାରିକି ଏବେ ରୋ ବେଳା ପାଇଁ ରୋଷେଇ ଚାଲିଚି ଆଉ।
ହଁ ବର୍ଷା ତ ଏବେ ସବୁଆଡେ ହଉଛି ଚାଲିଛି ମାନେ ବର୍ଷା ଲଘୁଚାପ ଯେହେତୁ ହଉଛି।
ଯାହା ହଉ ବର୍ଷା ହଉ କାହିଁକି ନା ଏଇ ଯଉ ଗରମ ଏତେ ଭୀଷଣ ଭାବରେ ହଉଛି ଆଉ ଖ ବର୍ଷା ହେଲେ ଟିକେ ଭଲ ଶା ଇଏ ଲାଗିବ ନହେଲେ ଏମିତି ଖର ଗରମରେ ଟୋଟାଲ୍ ରହିିହଉନି। ଯୋଗୁ ଲାଇନ୍ ତ ବାରମ୍ବାର ଆଉ କଟୁଚି।
ଆ।
ଲାଇନ୍ ଜମା
ଲାଇନ୍
ଲାଇନ୍ ଟା ଯୋଉ କଟି ଯାଉଚି ବର୍ଷା ହଉଚି ସେଇଟା ଭାରି ଅସୁବିଧା କରୁଛି। ଲାଇନ୍ ଟା ନକଟୁ ବର୍ଷା ଯେତେ ହଉଛି ହଉ ଲାଇନ୍ କିନ୍ତୁ ନକଟୁ।
ଲାଇନ୍ ନ କଟୁ। ଲାଇନ୍ କଟିଲେ ଭାରି ହଇରାଣ ଲୁଗାପଟା ଶୁଖେଇବା ପାଇଁ। ସବୁଥି ପାଇଁ ବହୁତ ଅସୁବିଧା ହଉଛି। ଆଉ ଆଜି ବେଳାରେ ରୋଷେଇ କଣ ହଉଛି ଆଜି ଘରେ?
ଆଜି ହବ କଣ ସେଇ କ ମାମା କଣ ଏଇନେ ଭାତ ଭାତ ଆଉ କଣ ବେଶନ୍ ତକାରୀ କହୁଥିଲା କରିବ ବୋଲି ପକୁଡି ତକାରି।
ଉଁ ହୁଁ।
ସେଟା ବୋଧେ ହବ ଆଉ। ଆଉ ତମର?
ଆଜି ଆମର ଭାତ, ଭାତ ହେଇସାରିଲାଣି ତ ଡାଲି ଏବେ ବସିଚି। ତାପରେ ଆଜି କହିଲା ଆଜି କଣ ମିକ୍ସ ତରକାରୀ ଗୋଟେ କରିଆ ପାଇଁ। ଆଉ କଣ କେମିତି କରିବା ଆଉ। ଶାଗ ଆଉ କୋଷଳା ଶାଗ ଆଉ।
ବର୍ଷା ପାଗ ପାମ୍ପଡ଼ ହାମ୍ପଡ଼ ଛାଣି ଦେଲେ ଟିକେ ଖାଇବ।
ହଁ। ଆଉ ଏଇ ଗ ଖରାରେ ଏଇ ଯୋଉ ଗରମ ଲାଗୁଛି ଗରମରେ ରୋଷେଇ କରିବାକୁ ତଥାପି ଇଚ୍ଛା ବି ହଉନି। ହେଲେ କଣ କରିବା ରୋଷେଇ ନ କଲେ ତ
ଏପଟେ ଏପଟେ ଟିକେ ବର୍ଷା ହେଇଛି ବୋଲି ଥଣ୍ଡା ଥଣ୍ଡା ଲାଗୁଛି।
ହଁ ଥଣ୍ଡା ଲାଇନ୍ ଟା ଥିଲେ ସିନା ଥଣ୍ଡା ଲାଗିବ। ଲାଇନ୍ ଟା ନଥିଲେ ଥଣ୍ଡା ଆଉ ଲାଗୁନି।
ହଁ ଲାଇନ୍ ରହିବା ଦରକାର ନା। ବର୍ଷା ଯେତେ ହଉଛି ହଉ ଲାଇନ୍ ଟା ରହିଲେ ଟିକେ ମାନେ ଭଲ ଲାଗିବ। କିଛି ନଥାଉ ଲାଇନ୍ ଟା ଟିକେ ଥାଉ।
ବର୍ଷା ହେଲେ କି ନାହିଁ କିନ୍ତୁ ଯଦି ଘଡଘଡି ବିଜୁଳି ମାରୁଛି ଏଇଥିପାଇଁ ବୋଲି ଲାଇନ୍ ଟା ବାରମ୍ବାର କଟୁଛି।
ହଁ। ହଁ ଏଇ ଘଡଘଡି କାଲି ରାତିରେ ଦେଖୁନ ରାତି ଗୋଟେ ବେଳକୁ ବର୍ଷା ହେଲା ଯେ ଘଡଘଡି, ବିଜୁଳି। ସେମାନେ ଯଦ ଯା ମାଇଲା ସେମାନେ ଲାଇନ୍ କା କାଟି ଦେଇଛି।
ହୁଁ।
ଝିପିଝିପି ବର୍ଷା ପକୋଉଚି କିନ୍ତୁ ଘଡଘଡି ମାରୁଥୁଲା ବିଜୁଳି ମାରୁଥିଲା ଏବେ ବି ଝିପିଝିପି ବର୍ଷା ପ କଉଚି ସକାଳ ସାତଟା ବେଳକୁ ବର୍ଷା ଛାଡିଗଲା ଲାଇନ ଦେଲା। ଏଇ ଏବେ ପୁଣି ଏନା ଟିକେ ଗୁଣ୍ଡି ବର୍ଷା ପକୋଉଛି ଆଉ।
ହୁଁ ଆଉ ରଥଯାତ୍ରା ପୁରୀ ଯାଉଛନ୍ତି ନା ଦେଖିବା ପାଇଁ?
ନାଇଁ କେବେଠୁ ଯାଇଥିଲି ଆଉ ଯାଇନି। ଜଗନ୍ନାଥଙ୍କ ଡୋରି ବୋଧେ ଲାଗିନି ଲାଗିଲେ ଯିବା ଆଉ। ତାଙ୍କ ଇଚ୍ଛା ତାଙ୍କ ଡୋରି ଲଗେଇଲେ ଏକା ଯିବ।
ହୁଁ ହୁଁ।
ସିଏ ଯେ ପର୍ଯ୍ୟନ୍ତ ଡୋରି ନ ଲଗେଇଚନ୍ତି ଆଉ କେମତି ଯିବା।
ହୁଁ।
ଆମେ ଯଦି ଚାହିଁବା ମନ ଇଛା କରି କରି ଯେ ଆମ ଚାହିଁବା ବି ଯିବା ପାଇଁ କିଛି ନା କିଛି ଗୋଟେ ସମସ୍ୟା ହେଇକି ଆମର ଫେରିଆସିବ।
ହୁଁ।
ଯେପର୍ଯ୍ୟନ୍ତ ତାଙ୍କ ନିଜ ଇଛାରେ ନ ବାହାରଚେ ଏଟା ହବନି। ପଇସା ତ କେତେ ଲୋକଙ୍କ ପାଖରେ ଅଛି ସମସ୍ତେ ଚାହିଁଲେ ସମସ୍ତେ ଏଇନା ଭାରି ଏଇନା ଆମର ପ୍ଲାନିଂ କରିବେ ଯିବାପାଇଁ ଏଇନା ସାଙ୍ଗେ ସାଙ୍ଗେ ବାହାରିକି ଯିବେ ଯୋଉ ଦର୍ଶନ କରିବାଟା ଆମର ହୋଉଚି ମେନ ଲୋକ ତ କେତେ ଯାଉଚନ୍ତି ବୁଲିକି ଆଉଚନ୍ତି। ଦର୍ଶନଟା ଆମେ ଯାଉଚେ କାହା କତିକି ତାଙ୍କ କତିକି ଦର୍ଶନ କରିବା ପାଇଁ ତାଙ୍କ କତିକି ଦର୍ଶନ ନ କରିବା ଆଉ ଯିବା କଣ ପାଇଁ ସେ କେମିତିଆ କୋଉ ରୁପ କୋଉ ସମସ୍ୟାରେ ହୋଉନା କାହିଁକି ସେମାନେ ଫେରିଦେବେ ହୁଏତ ଭିଡ ଯୋଗୁ ଫେରେ ମାନେ ଆମକୁ ଇଛା ନ ହେଇପାରେ ଆମେ ପଳେଇ ଆସୁ ମାନେ କିଛି ବି ନହେଲେ ବି ପଳେଆସୁ।
ହୁଁ।
ପୁରୀ ତ ଗଲେ ଆଗେ ସମୁଦ୍ର କୂଳ ସମୁଦ୍ର କୂଳ ଆଗେ ବୁଲିଦବ ତାପରେ ସଇଲା ସବୁ ମାନେ ଶାନ୍ତି ଲାଗିବ ସେଇଠି।
ସେଇଟା ତ ସେ ବୋହୁତ ମଜା ଲାଗେ ଆଉ।
ହଁ ସେଇ ଟିକେ ମଜା ଲାଗେ ଲହଡି ଆସୁଥୁବ ଭାଙ୍ଗି ଆସୁଥିବ। ସେଟା ଟିକେ ବେଶୀ ମଜା ଲାଗେ ଲହଡି ଆଇଲେ।
ଏଥର ରଜରେ କେମତି କଣ ପାଳନ କଲେ?
ହଁ ରଜ ଆମ ଏପଟେ ପୁରା ଭଲ ଅଛି ଉତ୍ସବ ପଡ଼ିଥିଲା ଯେ ସେଇଠି ସବୁ ନାଚ ଗୀତ ହୋଉଥୁଲା। ସବୁ ଝୋଟି ପକା ମୁରୁଜ ପକା ଏରା ସବୁ କମ୍ପିଟିସନ ଚାଲିଥିଲା। ଏମିତିଆ ଆଉ ସବୁ କବାଡି ଫବାଡି ଖେଳ ଚାଲିଥିଲା ଆଉ। ଆଉ ଆପଣ ଯୋଉ ପୁରୀ ଯାଆନ୍ତି ସମୁଦ୍ର କୂଳ ପାଖରୁ ଯୋଉ ଗ ଗରୁଡ ଦାନା ଖାଇଚନ୍ତି ନା?
ହୁଁ ହୁଁ।
ଗରୁଡଦାନା ବୋହୁତ ବଢିଆ ଲାଗେ ତାପରେ ଯୋଉ ଗଜା ଫେଣି ସେଇଟା ତ ଆହୁରି ବଢିଆ ଲାଗେ।
ସେଇଟା ତ ସେଇଟା ଫେମସ ଆଉ ବୋହୁତ ଟେଷ୍ଟ ଲାଗେ ଯେମିତି ବନେଇଲେ ବି ଭଲ ଲାଗେ।
ହଁ ତାପରେ ତ ଆହୁରି ଗରମ ଗରମ ଛଣା ହୋଉଥୁବ ଯେଉଟା ଖାଇବ ପୁରା ଆହୁରି ବଢିଆ ଟେଷ୍ଟ ଲାଗିବ ଏଇଟା।
ହୁଁ।
ଆଉ ଆପଣ ପୁରୀ ଯାଇଥିଲେ?
କଣ କହିଲ?
ନାମ ପୁରୀ ଯ ଯାଇନାହିଁ ସ୍କୁଲ ଅଛି ଆଉ ସ୍କୁଲ ବନ୍ଦ କରିିକି କୁଆଡେ ଯାଇ ଯାଇହୋଉନି।
ଆଉ ଛୁଟି ଛୁଟିରେ ଗଲେନି।
ଛୁଟିରେ ତ ଘରକୁ ଯାଇଥିଲି ବାପ ଘରକୁ ଯାଇଥିଲି ବାପ ଘରର ସ୍କୁଲ ଖୋଲ୍ ଖୋଲିଲା। ଅଁ ଶାଶୁଘରୁକୁ ଆସିଲା ଆସିକି ହେଟୁ ସ୍କୁଲ ତା ପିଲା ଗଲେ ଏବେ ଆଉ ସ୍କୁଲର ଛୁଟି ଲାସ୍ ଉଁ ପାଠପଢା ବନ୍ଦ କରି ଆଉ କୁଆଡେ ଯିବିନି। ଯାଇ ହଉଚୁ ନା ନାଇଁ? ପ୍ରଥମେ ପାଠପଢା ତାପରେ ଯାଇକି ବୁଲାବୁଲି। ଆଉ ଛୁଆମାନଙ୍କୁ ତ ଯଦି ଇଁ ବୁଲାବୁଲିରେ ଯଦି ଲଗେଇଦବ ପୁଣି ଆସିଲା ବେ ପା ଠ ଛଡା ଭୁଲି ଯାଇଥିବେ ସବୁକିଛି। ଏବେ ତ ଛୁଆମାନଙ୍କର ସବୁ ୟୁନିଟ ଟେଷ୍ଟ ଏବେ ଆରମ୍ଭ ହେଇଯିବ। ଆଉ କୁଆଡେ ବି ଏବେ କୁଆଡେ ଯାଇକି ବୁ-ବୁଲାବୁଲି କରିହବନି ଆଉ।
ହଁ ତାର କୋଉ କ୍ଲାସ କି?
ଏବେ ତୃତୀୟ କ୍ଲା ତୃତୀୟ ଶ୍ରେଣୀରେ ପଢୁଚି।
ସେ ତ ଖଣ୍ଡେ କଣ ମାନେ ବହି ବି ଚେଞ୍ଜ ହେଇଯାଇଚି।
ଓ ନା ନା ସେଇଟା ଓଡିଆ ମିଡିୟମ ପିଲାଙ୍କର ଚେଞ୍ଜ ହେଇଚି ଇଂଲିଶ ମିଡିୟମଙ୍କର କିଛି ଚେଞ୍ଜ ହେଇନି।
ଅଁ ହଁ ହଁ ଓଡିଆ ମିଡିୟମ ପିଲାଙ୍କର ତ ଚେଞ୍ଜ ହେଇଯାଇଚି ଆଉ ପ୍ରଥମରୁ ଅଷ୍ଟମ ଯେ ପୁରା ବହି ପୁରା ଚେଞ୍ଜ ହେଇଯାଇଛି।
ହଁ କଣ ଯେ ଏଇଟା ନିମୋଡା ନିମୋଡା ଗୀତ ବି ଗୋଟେ ବାହାରିଚି।
ହଁ ହଁ ହଁ ହଁ ଆଉ ଇଂଲିଶ ବହିରେ କଣ ରଜଦୋଳି ଗୀତ ବାହାରିଚି। ଏମତି ସବୁ ମାନେ ଅଲଗା ଅଲଗା ବହିରେ ଅଲଗା ଅଲଗା ବିଜ୍ଞାନ ବହିରେ ସବୁ ଦେଇଛି ଓଡିଆ।
ହ
ସବୁ ଓ ଳ ଅ ଓଲଟା ପାଲଟା କରିଦେଇଛି ଆଉ।
ହଁ ଆଜି ମୁଁ ଫେସବୁକରେ ଦେଖୁଥିଲି ଇଁ ଗୋଟେ ପିଲାକୁ ନ୍ୟୁଜ୍ ପଚାରୁଥିଲା ଆଉ ତମ ବହିରେ ବା ଫିଲ୍ମ ଗୀତ ଗୋଟେ ଲି ଲେଖା ହେଇଛି ତ ସେଠାକୁ ଗୋଟେ ଇଏ ପଢନ୍ତୁ। ତୋର ପୁରା ଡିଟୋ ପୁରା ଫିଲ୍ମ ଗୀତ ହିଁ ଲେଖା ହେଇଚି ଏଥିରେ। ଆପଣମାନେ ସ୍ବସ୍ତି ନେଇଛନ୍ତି?
ନାଇଁ ସ୍ଵସ୍ତ ଆମେ ନେଇନୁ। ନେଇଯିବୁ ବୋଲି ବି ଭାବୁଛୁ ଏଇ ବର୍ଷେ ଦି ବର୍ଷ ଭିତରେ ନେଇଯିବୁ ଆଉ।
ଘରେ ଆଉ କିଏ କିଏ ନେଇଛନ୍ତି ନା ଖାଲି ଦୀକ୍ଷା ନେଇଛନ୍ତି?
ନାଇଁ ଦୀକ୍ଷା ନେଇଯାଇଛନ୍ତି ସବୁ ଉଁ ମାମା ବାପା। ଆଉ ପୁଅ ମୁଁ ଦୀକ୍ଷା ନେଇଛୁ। ମୋ ସାନାଆପା ଜଣେ ଏବେ ନେଇଥିଲେ ଯେ ଦୀକ୍ଷା ସିଏ ଆଉ ଅଁ ମାନେ ସିଏ ବିଶ୍ଵାସ କରୁଚନ୍ତି ଟିକେ ଟିକେ ଆଉ ନା ଛା ଆଉ।
ହୁଁ ହୁଁ। ଆଉ ଭଲ ବି ସ୍ଵସ୍ତିକ୍ ନେଲେ ଭଲ ନିଜ ମନରୁ ସ୍ବସ୍ତେ ନେଲେ ଭଲ। ଆଉ ଜବରଦସ୍ତି ନବାଟା ହିଁ ଭଲ ନୁହଁ। ଏବେ ଏବେ ଯୋଉ ଦୀ କ୍ଷା ନଉଛନ୍ତି ଲୋକମାନେ ନେଇକି ଆଉ ଇଷ୍ଟବୁତ୍ତି କରୁନାହାଁନ୍ତି।
ହଁ ଆଗୁରୁ ଯୋଉ ଲୋକମାନେ ନେଇଯାଇଛନ୍ତି ସେମାନେ କିଛି କରୁନାହାଁନ୍ତି ଆଗୁରୁ କଣ କେହି ମାନେ ଏତେଟା ଲୋକ ନଥିଲେ କି ଯୋଉ ହଁ ଏଇଟା କର ଏଇଟା କଲେ ଭଲ କି କଣ। ସମସ୍ତେ ଭାବୁଥିଲେ ଏଇଟା କଣ ଗୋଟେ ଏ ଅ ଅଲଗା କାମ। ହୁ। ଏ ସବୁ ମାନେ ଗୁଣି ଫୁଣିି ଉ ହୁଏ।
କଲେ ବହୁତ। ବହୁତ ମାନେ ତମର ଯାହା ବିପଦ ଥିବ ସବୁ କଟିଯିବ।
ହଁ ଇଷ୍ଟ ବୃର୍ତ୍ତି କଲେ ମାନେ ନିଜର ହଁ ଇଷ୍ଟ ଏମିତି କଲେ ମାନେ ଆମ ନିଜର ହିଁ ମାନେ ଇଷ୍ଟ ଖଣ୍ଡନଟା ହେଇଥାଏ। କିଛି ଗୋଟେ ଗୋଟେ ମାନେ ଆସୁଥିବ ବିପଦ ମାନେ କିଛିଟା ମାତ୍ରା ରେ ସେ ଅଳ ଅଳ୍ପ ମାତ୍ରାରେ ଟଳିଯିବ, ହଁ।
ଲୋକେ କେହି ବୁଝୁନାହାନ୍ତି କିନ୍ତୁ, ମୁଁ ତ କହିବି ମୁଁ ଇଷ୍ଟ ମାନେ ଠାକୁରଙ୍କର କାମ କରିକି ମୁଁ ମୋ ମାନେ ମୋ ସାନ ପୁଅ ଆ ଯେତେବେଳେ ଜନ୍ମ ହେଲା ଏଇଟା ତାକୁ ଏଇଟା ତିନି ବର୍ଷ ଚାଲୁଛି। ଆମେ ଯେତେବେଳେ ମେଡ଼ିକାଲ ଅନ୍ ଅନୁଗୁଳ ମେଡ଼ିକାଲରେ ଥିଲୁ ତ ମୋ ପୁଅ ଦେହ ବହୁତ ଖରାପଥିଲା ଜନ୍ମ ହେବା ମାତ୍ରକେ। ତ ଆମେ ଏଠି ଅନୁଗୁଳୁ ରେ ଦଶ ଦିନ ରହିଲୁ। ତ ଅନୁଗୁଳରେ ଯେମିତି ଭଲ ନହେଲା ଆମେ କଟକ ଗଲୁ। କଟକ ଶିଶୁ ଭବନରେ ଯେତେବେଳେ ରହିଲୁ ତ ଠାକୁରଙ୍କର ନାମ କରି କରି ମୁଁ ଆଜି ମୋ ଛୁଆକୁ ପାଇଯାଇଛି। ଯଦି ମୁଁ ଠାକୁରଙ୍କ ଉପରେ ବିଶ୍ଵାସ କି ମାନେ ନ ରଖିଥାନ୍ତି ତାହେଲେ ଆଜି ମୋ ଛୁଆଙ୍କୁ ମୁଁ ପାଇନଥାନ୍ତି। ତ ହେଇଥିପାଇଁ ମୋର ଠାକୁରଙ୍କ ଉପରେ ବିଶ୍ୱାସ ବହୁତ ଅଛି। ଯିଏ ଯାହା କହିଲେ ସେଟା ମୁଁ ସମସ୍ତଙ୍କୁ କହିବି ଠାକୁରଙ୍କୁ ବି ଠାକୁରଙ୍କୁ ବିଶ୍ଵାସରେ ତମେ ଯାହା କହିବ। ସେ ସେଇଆ ହିଁ କରିବେ। ସେଇଆ ହିଁ ତମର ମନସ୍କାମନା ପୂରଣ ହବ। କିନ୍ତୁ ଏଇଟା ସତ କଥା।
ହଁ।
ଆଉ, ଏବେ ଯୋଉ ଦୀକ୍ଷା ଟା ଯୋଉ ଦଉଛନ୍ତି। ମାନେ ଆମ ସାହି ସାହିରେ କଣ ଯେକୌଣସି ଆଡେ ମାନେ ଗୋଟେ ଜବରଦସ୍ତ ଦେଉଛନ୍ତି ତ ସମସ୍ତେ ପ୍ରାୟ ଦେଖିବ ଦେଖିବାକୁ ଏ ମାନେ ତାକୁ ନେଇକିନି ରାଗ କଲେଣି। କାହିଁକିନା ଯୋଉ ଏଇ ଯେତେବେଳେ ଆମେ ସତ୍ସଙ୍ଗ ଯାଆନ୍ତି ସେଠି କୁହନ୍ତି ନା ମାନେ ଏଇପଟେ ଏତିକି ମାନେ ବସିବେ ଏପଟେ ସୁସ୍ଥରେ ବସିବେ ବାକି ସବୁ ଲୋକ ଏପଟେ ବସିବେ କୁହନ୍ତି ନା ନାଇଁ। ତ ସେଇଥିପାଇଁ ସେଇଥିପାଇଁ ଲୋକେ ବହୁତ ରାଗ ଏମାନେ ଠାକୁର ଠାକୁର ଦେଖାଉଛନ୍ତି ଏ ତ ମଣିଷ ଆଙ୍କୁ କଣ ଠାକୁର ଭଳିଆ ଦେଖଉଛନ୍ତି।
ହଁ ମାନେ କେତେ ଲୋକ ମାନେ ଏମିତି ହ୍ଵାଟ୍ସପ୍ ଡିପିରେ ବି ଆମେ ଏମିତି ଫଟୋଟା ରଖିଥିବୁ ସେମାନେ ଭାବୁଛନ୍ତି କି ଅଲଗା କହୁଛନ୍ତି ଏଇରା ଗୋଟେ କାହା ଫଟୋ ରଖିଛ ସେମାନେ ଅଲଗା ୱେରେ ନେଇଯାଉଛନ୍ତି ସବୁ କଥାଗୁରା। କହୁଛନ୍ତି କାହା ତ ଏଠି କାହା ଏଇରା ଗୋଟେ କାହା ଫଟ ଫଟୋରେ ରଙ୍ଗି ଫୁଲମାଳ ଟଙ୍ଗା ହେଇଛି।
ହୁଁ ଏଇ ସତ୍ସଙ୍ଗ ରେ ଏଇଟା ଯୋଉ ରୁଲ୍ ବାହାର କରୁଛନ୍ତି ଯେ ଆଉ ଆ କଣ କି ଆଉ ଆମେ ଏଇଠେ ଖାଇବୁ ଇଏ ଛୁଇଁ ଦେଲେ ଆମେ ଖାଇବୁନୁ ସେ ଛୁଇଁ ଦେଲେ ଆମେ ଖାଇବୁନି। ତ ଏଇଟା ଯୋଗୁ ବୋଲି ଲୋକମାନେ ଦୀକ୍ଷା ନେବା ପାଇଁ ଗ୍ରହଣ କରୁନାହାନ୍ତି।
କାଇଁକି ସେମିତି ତ କିଛି ନାହିଁ ଛୁଇଁ ଦେଲେ ଖାଇବନି କଣ ପାଇଁ, ଏମିତି ତ କାଇଁ କିଛି କହୁନାହାନ୍ତି।
ଅ କହିବେ ଅର୍ଣ୍ଣ ଟା କେବଳ ବ୍ରାହ୍ମଣ ଖାଇ ଅ ବ୍ରାହ୍ମଣ ବାଢ଼ିବ। ଆଉ କ୍ଷୀରି ଟା ବି ବ୍ରାହ୍ମଣ ବାଢ଼ିବ। ବ୍ରାହ୍ମଣ ବ୍ୟତୀତ ଅଲଗା କୌଣସି ଲୋକବି ବାଢି ପାରିବନି। ଯଦି ବାହାରିଲେ ତାହେଲେ ଆମେ ଯାଇ ଖାଇବା। ଏଇଠି ପ୍ରାୟ ଏ ଭଳିଆ ଏମତି ହଉଚି।
କାଇଁ ଆମେ ଯୋଉ ମନ୍ଦିର ଯାଉଚୁ ସବୁ ଭାଇ ମାନେ ପୁଣି ସବୁ ବାଢିକି ଦଉଛନ୍ତି ଖାଇବା ସେମାନେ କଣ ମଣି ଷ ନୁହନ୍ତି ସେମାନେ କଣ ଅଲଗା ଯାତିର ନାହନ୍ତି।
ହୁଁ। ଏଇ ଏଇ ସବୁ ଯୋଗ ବୋଲି ଲୋକମାନେ ମାନେ ଦୀକ୍ଷା ନେବା ପାଇଁ ପସନ୍ଦ କରୁନାହାନ୍ତି। ତଥାପି ଲୋକଙ୍କୁ ବୁଝା ଚାଲେ ଯେ ମଣିଷ ଯାହା କରଛି କରୁ। କିନ୍ତୁ ଆମ ଭଗବାନ ତ ସେଇଆ କରୁନାହାନ୍ତି ନା। ଭଗବାନ କହିନାହାନ୍ତି ଯେ ନାଇଁ ସିଏ ଭଗବାନ ତ କହୁଛନ୍ତି ତମେ ହାଡି ଘରେ ବି ଖାଅ। ହେଲେ କିନ୍ତୁ ଯୋଉଠେ ସଫାସୁତୁରା ସଦାଚାଲ୍ ଥିବ ତମେ ସେଠି ଖାଇପାରିବ। ବ୍ରାହ୍ମଣ ତ ଏମିତି ମଦ ପିଇକିରି ମାଛ ମାଂସ